ହ୍ୟାଲୋ, ହଁ ମ୍ୟାଡାାମ କଣ କରୁଛନ୍ତି? କିଛି ନାହିଁ ଏମିତି ବସିଥିଲି ଆଉ ଆପଣ
ହଁ ମୁଁ ଏଇ ବାସ ଟିକେ ବୁଲିକି ଆସିଲି ବଜାରରୁୁ ଆଉ କଣ କରିବି ଘରେ ତ ବସିଛି
ଆଜ୍ଞା ଆଜ୍ଞା ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ସେମିତି ଟିକେ ଟିକେ ଏଇ ଯୋଉ ଗରମ ଟା ବଢି ଯାଉନି କି ସମସ୍ତେ ଟିକେ ବିଜାର ହେଇଯାଉଛନ୍ତି ପୁଣି ଆଉ ସେମିତି ଟିକେ ଥଣ୍ଡା ଜ୍ୱର ଟିକେ ହେଇଯାଉଛି ଟିକେ ଏମି ଛାଡୁଛେ ଏଇଭଳିଆ ହଉଛି ଆଉ
ହୁଁ କୁହନ୍ତୁନି ଗ୍ରୀଷ୍ମ ପ୍ରବାହ ବହୁତ ଅଛି ଏ ବର୍ଷ ଓଡିଶାରେ ଅନ୍ୟ ରାଜ୍ୟ ତୁଳନା ରେ
ଆଉ ଖା ପିଅ ସରିଲାଣି ନା କଣ
ହଁ ହଁ ସଲାଲାଣି ଆପଣଙ୍କର
ହଁ ମୋର ବି ସେମିତି ସରିଲାଣି ଆଉ ଯାଇଥିଲି ତ ବଜାର ଟିକେ ଟିକେ ବୁଲିକି ପଳେଇ ଆସିଲି ଟିକେ ଇଚ୍ଛା ହେଲା ଟିକେ ଆଜି ଖାଇବା ପାଇଁ ସେଇ ଚାଟ ଟିକେ ତ ଖାଇଦେଲି ତ ଆସଥିଲି
ଆଜ୍ଞା ଆଜ୍ଞା
କଣ ଆପଣଙ୍କ ହଁ ହଁ କୁହନ୍ତୁ
ମୁଁ କହିଲି ଆପଣଙ୍କ ଭାଇ କେମିତି ଅଛନ୍ତି, ତାଙ୍କର କଣ କୋଉଠି ଚାକିରି ବାକିରି ହେଲା ନା ନାହିଁ?
କଣ ଚାକିରି କହୁଛନ୍ତି ଆପଣ ମାନେ ଆଜିକା ଯୁଗରେ ଯୋଉ ପ୍ରତିଯୋଗିତା ମାନେ ଯେ, ଏତେ କଷ୍ଟ ହେଲାଣି ଚାକିରି ଗୋଟେ ପାଇବାଟା ସତରେ ବହୁତ କଷ୍ଟ
ସେ ଆପଣ ଠିକ କହିଲେ ମାନେ ଜନସଂଖ୍ୟା ବଢିବା ସହିତ ପ୍ରତିଯୋଗିତା ବି ଦିନକୁ ଦିନ ବଢିବାରେ ଲାଗିଛି।
ନିହାତି ମାନେ ଆପଣ ଦେଖନ୍ତୁ ଆ ଜଣେ ଆଗରୁ ଦଶମ ଯେମିତି ଆପଣ ଶୁଣୁଥିବେ ଏବେ ବି ହଉନା କାହିଁକି ଯୋଉମାନେ ଆମର ଜେଜେବାପା ହୁଅନ୍ତୁ କି ମଉସା ମାଉସୀ ମାନେ ଚା ଚାକିରି କରୁଛନ୍ତି ସେମାନେ କହୁଛନ୍ତି ତମେ କଣ ଏତେ ପାଠ ପଢିଲଣି ମୋ ଚାକିରି କରିନ। ଆମେ ଦଶମ କ୍ଲାସ ପଢିଥିଲେ ଚାକିରୀ କରିଦଉଥିଲୁ, କି ଆମେ ଯଦି ପ୍ଲସ ପ୍ଲସ୍ ଟୁ କରୁଥିଲୁ ଚାକିରି କରିଦଉଥିଲୁ ତମେ ଅନାନି ସେ ଏତେ ପିଜି ଧରିଥାଉ ପ୍ଲସ୍ ଥ୍ରୀ ଧରିଥାଉ ଡିଗ୍ରୀ ଏମ ଏ ଏମ୍ ଫିଲ ଏତେ ସାରା ଡିଗ୍ରୀ ଧରିକି କିଛି ଲାଭ ନାହିଁ, କିଛି ଗୋଟେ ଚାକିରି କରିପାରୁନ। ମାନେ ଭାବନ୍ତୁ ଆପଣ କୋଉ ସ୍ତରର ପ୍ର ପ୍ରତିଯୋଗିତା ଆ ମାନେ ଅ ଦିନକୁ ଦିନ ବଢିବାର ଲାଗିଛି ଯୋଉଥିରେ କି ଲୋକମାନେ ମଧ୍ୟ ଅ ବହୁତ କଷ୍ଟ କରୁଛନ୍ତି। ସେଇ ଅନୁସାରେ ମାନେ ଭାବନ୍ତୁ ଯଦି ଜନସଂଖ୍ୟା ସେତିକି ନଥାନ୍ତେ, ତ ସେ କା ପ୍ରତିଯୋଗିତା ବି ସେତିକି ମାନେ କଷ୍ଟ ହୁଅନ୍ତା ନାହିଁ।
ମୁଁ କହିବି ଯେ, ଜନସଂଖ୍ୟା ହଉଛି ଗୋଟେ ମୁଖ୍ୟ କାରଣ ବେକାରୀ ସମସ୍ୟାର।
ଆଜ୍ଞା
କାହିଁକି ଜନସଂଖ୍ୟା ଯେତେ ବଢି ବଢି ଚାଲୁରଛି ସେତିକି ବେକାରୀ ସମସ୍ୟା ବି ବଢି ବଢି ଚାଲୁଛି, କାହିଁକି ଆମ ଭାରତରେ ସେତିକି ମିଳୁନି ଲୋକମାନଙ୍କୁ ସୁଯୋଗ ଯେ ସେମାନେ ଗୋଟେ ଭଲ ଚାକିରି ଟେ କରିପାରିବେ। କାରଣ ସେତିକି ଚାକିରି ହିଁ ନାହିଁ ଯେତିକି ଜନସଂଖ୍ୟା ଅଛନ୍ତି। ଆଉ ଏବେ ମୁଁ ଭାବୁଛି ସବୁ ମୂଳର କାରଣ ହଉଛି ଜନସଂଖ୍ୟା ବୃଦ୍ଧି। ଆପଣ ଦେଖୁଥିବେ ପ୍ରଥମେ ଚା ଚାଇନା ଥିଲା ସବୁଠୁ ଜନସଂଖ୍ୟାରେ ପ୍ରଥମ। ଦେଶ କିନ୍ତୁ ଏବେ ଦେଖିବେ ଭାରତ ପ୍ର ପ୍ରଥମ ଦେଶ ହେଇଗଲାଣି ଜନସଂଖ୍ୟାରେ ଏହାର ମୁଖ୍ୟ କାରଣ ବି ମୁଁ ଭାବି ଜନସଂଖ୍ୟାର ଯେ, ଶିକ୍ଷାର ଅଭାବ
ନିହାତି ତ ଶିକ୍ଷା -ଆଜ୍ଞା।
ଆପଣ ଦେଖୁଥିବେ ଯେ ଜଣଙ୍କ ଘରେ ଯଦି ଚା- ମାନେ ଦୁଇଟି ଝିଅ ହେଲା ସିଏ ଆଉ ଗୋଟେ ବି ପ୍ରୟାସ ଚଡିଥିବେ ଯେ ତାଙ୍କର ଆଉ ଗୋଟେ ପୁଅ ହଉ ବୋଲି କାହିଁକି ଆମ ଭାରତରେ ପୁଅ ଆଉ ଝିଅର ଯଉ ଭେଦଭାବ ଭେଦଭାବ ଟି ଅଛି ଆଜି ପର୍ଯ୍ୟନ୍ତ ବି ସେଇଟା ଯାଇନି। କାରଣ ସେମାନେ ଭାବନ୍ତି ଝିଅଟି ଜନ୍ମ ହେଲେ ସେ ଯେମିତି ହେଲେ ବି ପର କୂଳକୁ ଯିବ କିନ୍ତୁ ପୁତ୍ରଟି ନିଜର। ଆଉ ଆପଣ ଏମିତି ବି ଦେଖୁଥିବେ ପୁତ୍ରକୁ ଭଲ ପାଠ ପଢେଇକି ମଧ୍ୟ ଝିଅ ମାନଙ୍କୁ ଭଲ ପାଠ କି ଶିକ୍ଷା ଦିଆଯାଉନି ଆଜିକାଲି ଯୁଗରେ କାରଣ ସେମାନେ ଭାବୁଚନ୍ତି ଇଏ ପର କୂଳର ଇଏ ପର ଘରକୁ
ନିହାତି ଆପଣ ଯେମିତି ୟା ପୂର୍ବରୁ କହିଲେ ଯେ ଆ ପ୍ରଥମ କାରଣ ହୋଉଚି ଅଶିକ୍ଷିତତା ମାନେ ଯୋଉଟା କି ଆମେ ଶି କ୍ଷିତ ହେବାରେ ଆ- ଆଜିକାଲି ଯେମିତି ଦେଖନ୍ତୁ ସରକାର୍ ମଧ୍ୟ ବହୁତ ଯୋଜନା କରୁ ଚନ୍ତି ମାନେ ବହୁତ୍ ପ୍ରକାର ଉପାୟ କରୁଚନ୍ତି ଯେମିତି କିଭଳି ଭାବରେ ଆମର ମାନେ ଯୋଉ ଅ -କନ୍ୟା ସନ୍ତାନ କୁ ସେ ବଞ୍ଚେଇ ରଖି ପାରିବେ ଏବଂ ଜଣେ କନ୍ୟା ଯଦି ସନ୍ତାନ ଆଜ୍ଞା ଭ୍ରୁଣ ହତ୍ୟା ନ କରିବେ ଏମିତି କିି ଆପଣ ଗୋଟେ ଯୋଜନା ରୁ ଶୁଣିଥିବେ ଯେ ଆମେ ଦୁଇ ଆମର ଏକ ବୋଲି ବି ଗୋଟେ ଯୋଜନା ବି ଏମିତି ମଝିରେ ହେଇ ଥିଲା ଯାହାର ବି ଗୋଟେ ସନ୍ତାନ ତାକୁ ଆ- ତାକୁ ମଧ୍ୟ ଏକ୍ସଟ୍ରା ମାନେ ମା- କୁହ ମାନେ ଯାହାର ଗୋଟେ ଝିଅ ତାକୁ ମଧ୍ୟ ଏକ୍ସଟ୍ରା ଆପଣ ଜାଣିଥିବେ ଯେ କିଛି ମାନେ ସ୍କଲାରସିପ୍ ବି ମଧ୍ୟ ମିଳିଥାଏ।
ଆଜ୍ଞା ଆଜ୍ଞା।
ଏତେ ସାରା ମାନେ କିନ୍ତୁ ଗୋଟେ ପୁଅ ଥିଲେ ମିଳିବନି କିନ୍ତୁ ଯଦି ଗୋଟେ ଝିଅ ଥିବ ତ ସରକାର୍ ମଧ୍ୟ ତାକୁ ସହାୟତା କରିଥାନ୍ତି ଆର୍ଥିକ ସ୍ତରରେ କିନ୍ତୁ ସରକାର୍ ବି ମଧ୍ୟ ଲୋକ ମାନଙ୍କର ଏଇ ଅଶିକ୍ଷିତତା ପାଖରେ ହାର ମାନି ଯାଉଚନ୍ତି ଦେଖନ୍ତୁ ଲୋକମାନେ ଭାବୁଚନ୍ତି ମୋର ତ ଗୋଟେ ଝିଅ ଅଛି ସିଏ ତ କୋଡିଏ ପଚିଶ୍ ବର୍ଷ ପରେ ଆଉ କାହା ଘରେ ଯାଇକି ମାନେ ଚୁଲି ଜାଳିବ ତ ମୋ ଘରେ କାହିଁ ସିଏ ଏଠେ ରହି ତ ପାରିବନି ତ ମତେ ନିହାତି ଭାବରେ ଗୋଟେ ପୁଅ ଦରକାର ତ ସେ ପୁଅ ପାଇଁ ଫୁଣି ଥରେ ପ୍ରୟାସ କରେ ଯୋଉଥି ପାଇଁ ଯଦି ତାର ଆଉ ଥରେ ଝିଅ ହେଇଯାଏ ସେ ଭାବେ ନାଇଁ ମତେ ତାହେଲେ ନିହାତି ଏବେ ଆଉଥରେ ଦେଖିବାକୁ ପଡବ ଯେ କାଳେ ମୋର ଗୋଟେ ପୁଅ ହେଇଯିବ ତ ଏଇଭଳି ଭାବରେ ହେଇ ଦିନକୁ ଦିନ ସେହି ପିଲା ଗୁଡିକ ବଡ ହେଲା ପରେ କଣ ନିହାତି ଭାବରେ ସେମାନେ ବି ଚାହାନ୍ତି ଆମେ କିଛି ପାଠ ପଢିବୁ କିଛି ଚାକ୍ ଚାକିରୀ କରିବୁ ତ ଜନସଂଖ୍ୟାରେ ମଧ୍ୟ ସେମାନେ ବଢି ବଢି ଚାଲନ୍ତି। ଯୋଉଟା କିି ଆପଣ ଏବେ କହିଲେ ଚାଇନାରେ ଆଗୁରୁ ପ୍ର ପ୍ରଥମେ ଥିଲା କିନ୍ତୁ ସେଇଟା ଏବେ ଫୁଲ୍ କମି ଯାଇକି ଭାରତ ଏବେ ନମ୍ବର ୱାନ୍ ହେଇଯାଇଚି।
ଠିକ୍ କହିଲେ ଆଉ ଏହାର ମୁଖ୍ୟ କାରଣ ହବ ଅଶିକ୍ଷାର ଅଭାବ। ଆପଣ ଦେଖୁଥିବେ ହସ୍ପିଟାଲ୍ ମାନଙ୍କରେ ଡାକ୍ତରଖାନା ମାନଙ୍କରେ ଯେ ତେବଳେ ଗୋଟେ ପୁତ୍ର ସନ୍ତାନ ଜନ୍ମ ହୁଏ ତା ପାଇଁ ରାଶି ରଖାଯାଇଚି ପାଞ୍ଚ ହଜାର୍ କିନ୍ତୁ କିନ୍ତୁ ଗୋଟେ ଝିଅ ପାଇଁ ରଖା ହେଇଚି ଦଶ ହଜାର୍ କାହିଁକି କାହିଁକି ଲୋକମାନଙ୍କୁ ଗୋଟେ ସଚେତନ ସୃଷ୍ଟି କରିବା ପାଇଁ ଯେ ନା ସେମାନେ ଭ୍ରୂଣ ହତ୍ୟା ନ କରନ୍ତୁ।
ଆଜ୍ଞା।
କାହିଁ ଝିଅ ପିଲାମାନଙ୍କୁ ନ ମାରନ୍ତୁ ବୋଲି। ଆଉ ଆଜି ବି ଏ -ପରିସ୍-ଏ ପରିସ୍ଥିତି ପାଇଁ ଭାରତ ପଛରେ ଅଛି କାରଣ ଏ ମାନସିକତା କୁ ଭାରତ ବଦଳି ପାରୁନି।
ଆଜ୍ଞା। ତ ନିହାତି ଭାବେ ଆମେ ଚେଷ୍ଟା କରିବା କିଛି ଲୋକଙ୍କର ମାନେ ସେଇଭଳି ଭାବରେ ଯଦି କେବେ ପ୍ରଥମେ ତ ଆମେ ଚାହିଁବା କିଛି ଗର୍ଭବର୍ତୀ ମା ମାନେ ଯୋଉମାନଙ୍କୁ କି ସେଇଭଳି ଭାବରେ ଆପଣ ଦେଖୁଥିବେ ଏବେ ଯେ ଯଦି ଆମେ କହୁଛନ୍ତି ନାଇଁ ପୁଅ ହୋଉ କି ଝିଅ ହୋଉ ସମସ୍ତେ ସମାନ। କିନ୍ତୁ କିଛି ଏ ଶାଶୁ ମାନେ ଅଛନ୍ତି ଶାଶୁର ଘର ଲୋକମାନେ ଅଛନ୍ତି ଯୋଉମାନେ କି ସିଇ ମାନେ ମାକୁ ଗର୍ଭବତୀ ମାକୁ ବହୁତ୍ ସାରା ସେମାନେ କଥା ଶୁଣାନ୍ତି ମାରିପିଟ୍ କରନ୍ତି ଯେତୁ ଝିଅ ଜନ୍ମ କରିଚୁ ତୁବହୁତ୍ ଖରାପ୍ ଇଏ ସିଏ ବହୁତ୍ ତା
ହୁଁ ପାପ ପୁଣ୍ୟରେ ଗଣି ଦିଅନ୍ତୁ ତାକୁ ଯେତୁ ପାପ୍ କରିଥିବୁ ଯେତୋର ଝିଅ ହଉଚି ପୁତ୍ର ସନ୍ତନୀ କିନ୍ତୁ ତାଙ୍କର ଅସ୍ ଅ ମାନେ ଅ ଅଶିକ୍ଷିତ ବୋଲି ତାଙ୍କୁ କୁହାଯିବ କାହିଁକିନା ସେମାନଙ୍କୁ ଶିକ୍ଷାର ଅଭାବ ଅଛି ଯେ ଗୋଟେ ପୁତ୍ର ହଉକି ଝିଅ ହଉ ଏଡ଼ା କାହା ଉପରେ ନିର୍ଭର କରୁଚି ଗୋଟେ ପୁଅ ପିଲା ଉପରେ ମାନେ ତାପାଖରେ ଏକ୍ସ୍ ଏକ୍ସ୍ର କଥାଉଚି କ୍ରୋମୋଜମ୍ ଆଉ ଗୋଟେ ଝିଅ ପାଖରେ ଥାଉଚି ଏକ୍ସ ୱାଇର ଆଉ ତୋ ସରି ଥାଉଚି ମାନେ ଯଦି ପୁଅ ପାଖରେ ଥାଉଚି ଏକ୍ସ ୱାଇର ଝିଅ ପାଖରେ ଥାଉଚି ଏକ୍ସ୍ ଏକ୍ସ୍ର ଏଇ ଜିନିଷ ସବୁ ବୁଝିବା କଥା ଗୋଟେ ଶିକ୍ଷିତ ଅ ଲୋକଟେ।
ଆଜ୍ଞା କିନ୍ତୁ ଦେଖନ୍ତୁ ସେଇ ଜିନିଷ ଗୁଡ଼ାକ ଆମକୁ ଅଁ ମାନେ ଦୂର କରିବାକୁ ହେଲେ ଏସମାଜରୁ ତ ନିହାତି ଭାବେ ନିଜକୁହିଁ ପଦକ୍ଷେପ ନେବା ପଡ଼ିବ କାହିଁକିନା ସରକାରତ ନିଜର ଅଁ କାମ ଚାଲୁ ରଖିଚନ୍ତି। ବିଭିନ୍ନ ପ୍ରକାର ଯୋଜନା ମଧ୍ୟ କରିଚାଲିଚନ୍ତି କିନ୍ତୁ କଣ ହବ କିଛିବି ଲାଭପ୍ରଦ ହେଉନାହିଁ।
ଆଜ୍ଞା ଆପଣ ଦେଖୁଥିବେଯେ କାଫ୍ୟାମିଲ ପ୍ଲାନିଂ ବି କରୁଚନ୍ତି ଦୁଇଟା ସନ୍ତାନ ପରେ ଯୋଟାକୁ ସମସ୍ତଙ୍କୁ କରିବାବି ନିହାତି ଦରକାର୍ ଆଉ ସମ୍ବନ୍ଧ ତିୟ ମାନେ ଶିକ୍ଷାବି ସମସ୍ତଙ୍କ ପାଖରେ ରହିବା ଦରକାର୍ ଯାହା ଦ୍ଵାରାକି ଏଇଟା ଆସ୍ତେ ଆସ୍ତେ କମିବି ପାରିବ ମୁଁ କହିପାରିବି।
ନିହାତି ମାନେ ଯୋଉ ସ୍ତରର ଆଜିକାଲି କହିବାକୁ ଗଲେ ଏଇଗୁଡ଼ିକ ସବୁ ଆପଣ ଦେଖନ୍ତୁ ଭ୍ରୁଣ ହତ୍ୟା କରିବା ଇଏବି ଗୋଟିଏ ପ୍ରକାର ପାପ ଯଦି ଆମେ ଗୋଟେ ମଣିଷ ଜନ୍ମ ହେଲା ପରେ ତାକୁ ମାରିକି ଆମେ ଦୋଷୀ ହଉଛନ୍ତି ପାପୀ ହଉଚନ୍ତି ଆମକୁ ଜେଲ୍ ଯିବାକୁ ପଡ଼ୁଚି କଣ ଯଦି ସେଇ ସେହି ଜୀବନକୁ ଆମେତ ଯଦି ସେମାନେ ଜନ୍ମ ହେବା ପୂର୍ବରୁ ମାରୁଚନ୍ତି ତ ତାରବି ଗୋଟେ ଜୀବନ୍ ଥିଲାନା ତ ସିଏବି ଗୋଟେ ପ୍ରକାର ପାପନା। ହେରା ନିହାତି ଭାବେ କେମିତି ଆମେ ଚେଷ୍ଟା କରିବା ଏଇ ପାପ ସମ୍ବନ୍ଧୀୟ କାର୍ଯ୍ୟ କଳା କଳା କେମିତି ଏସମାଜରୁ ଆମେ ଦୂରୀକରଣ କରିବା। ଆପଣ ଦେଖିବେ ମାନେ ବିଶେଷ କରି ଏଇଟା ଭାରତରେହିଁ ଅଛି ଆପଣ ଅଲଗା ଦେଶରେ ଦେକ୍ ଖିବେ ସମସ୍ତେ ଅଁ ଝିଅ ପୁଅ ହୁଅନ୍ତୁ ସମସ୍ତେ ସମାନ। କିନ୍ତୁ ଆମର୍ ଭାରତ ଏମିତି ଏକ ଦେଶ ଯୋଉଥିରେକି ନାରୀ ମାନଙ୍କୁ ଆଜି ପର୍ଯ୍ୟନ୍ତ ପ ଠିକ୍ ଭାବେ ଅଁ ସମ୍ମାନ ମିଳି ପାରିଲା ନାହିଁ। କି ଯୋଉଟାକି ଯଦି ସେମାନଙ୍କୁ ସଠିକ୍ ଭାବରେ ସମ୍ମାନ ମିଳନ୍ତା ତ ଆମର ଜନସଂଖ୍ୟା ମଧ୍ୟ ବୃଦ୍ଧି ଘଟନ୍ତି ନାହିଁ କିମ୍ବା କୌଣସି ପ୍ରକାର ବି ବିପଦ ମଧ୍ୟ ଦେଖାଯାଆନ୍ତା ନାହିଁ।
ଯୌତୁକ ଜନିତ ସମସ୍ୟାବି ଧୀରେ ଧୀରେ ଆପଣ ଦୂର କ ଦୂରବି ହେଇଥାନ୍ତା।
ନିହାତି ଯେମିତି ଆପଣ ଡେଲି ଯେମିତି ଦୈନନ୍ଦିନ ଖବର କାଗଜରେ ଦେଖିବେ ଆଁ କୋଉଠି ଯୌତୁକ ନିର୍ଯା ତାନା ଦେଇ ବୋହୁକୁ ମାରି ଦେଇଛନ୍ତି କିମ୍ବା ବୋହୁକୁ ଘରୁ ବାହାର କରିଦେଇଚନ୍ତି ତବୋହୁକୁ ବାହାର କରିବା ଫଳରେ କଣ ହୁଏ ତଯଦି ସେଇ ବୋହୁର ଯଦି କିଛି ପିଲା ଛୁଆ ଗୋଟେ ଦିଟା ଥିବେ ସେପୁଣି ତାକୁ ବାହାର କରିଦେବେ କିଛି ଯୋଉତୁକ ଆଣି ନୁ କହି। ପୁଣି ଆଉ ଗୋଟେ ବୋହୁ କୁ ଧରିକି ଆସିବେ ତ ସିଏ ତାକୁ ଧରିଲ ରଖିଲା ପରେ ତାର ବି ଦୁଇ ତିନିଟି ପିଲା ହବ ହେଲେ ସେଇ ଗୋ ଗୋଟିଏ ଘରେ ପାଞ୍ଚ ସାତଟା ଖଣ୍ଡେ ଯଦି ପିଲା ହବ ତ ନିହାତି ଭାବେ ମାନେ ଜନସଂଖ୍ୟା ତ ବୃଦ୍ଧି ଘଟିବ ହିଁ ନାଁ। ତ ଏହି ସବୁ ତ ଆମକୁ ବିବାହରେ ମଧ୍ୟ ସଂଯମତା ରକ୍ଷା କରିବାକୁ ପଡିବ ଯେ ଗୋଟିଏ ପୁରୁଷ ଅନ୍ୟ ପୁରୁଷ ମାନେ ଅନ୍ୟ ଗୋଟିଏ ରୁୁ ଅଧିକା ନାରୀକୁ ବିବାହ କରିପାରିବ ନାହିଁ।
କରିବ ନାହିଁ ଆଜ୍ଞା। ଆଉ ମୁଁ ଏଇଟା କହିବି ଯେ ଜନସଂଖ୍ୟା ଯୋଗୁ ଯୋଉ କେବଳ ବେକାରୀ ସମସ୍ୟା ଆସୁନି ଜନସଂଖ୍ୟା ଯୋଗୁ ଆପଣ ଦେଖିବେ ଆଖକୁ ବାସଗୃହ ସ୍ଥାନ ଖାଦ୍ୟ ସବୁଥି ରେ ଧୀରେ ଧୀରେ ଅସୁବିଧା ଆମକୁ ସମ୍ମୁଖୀନ ହେବାକୁ ପଡିବ କାହିଁକି ନା ଜନସଂଖ୍ୟା ଯେତିକି ବଢୁଛି ଆମର ସେତିକି ଉତ୍ପାଦନ ମଧ୍ୟ ହୋଉନି। ଆଉ ଚୁ ଆମ ଭାରତ ଭାରତ ରେ ସେତିକି ଜାଗାର ବି ଅଭାବ ଅଛି। ଏଇଟା ଆମକୁ ବୁଝିବାକୁ ପଡିବ ଆଉ ଜନସଂଖ୍ୟା ରୋକିବା ପାଇଁ ଆମକୁ ବିଭିନ୍ନ ପ୍ରକାର ପଦ ପଦକ୍ଷେପ ନେବାକୁ ପଡିବ। ସଚେତନ କରିବାକୁ ପଡିବ ପଡିବ ଲୋକ ମାନଙ୍କୁ କେମିତି ଜନସଂଖ୍ୟାକୁ ସେମାନେ ସମ୍ଭାଳିକି ରଖିବେ। ଯେମିତି ନ ବଢୁ।
ଖୁସି ଲାଗିଲା ଆଜ୍ଞା ଆପଣଙ୍କ ସହିତ ଏତି ଅତି ସୁନ୍ଦର ବିଷୟରେ କଥା ହେଇକି। ମୁଁ ମଧ୍ୟ ଚାହିଁବି ଆଶା ମଧ୍ୟ କରିବି ଆପଣ ମଧ୍ୟ ଏଇ ସଚେତନ ମୂଳକ କାର୍ଯ୍ୟକ୍ରମରେ ନିଜର ଅଂଶ ଗ୍ରହଣ କରି ଲୋକମାନଙ୍କୁ କିଛିଟା ସାହାଯ୍ୟ କରିବେ। ଆଜ୍ଞା ରହିଲି ଧନ୍ୟବାଦ୍।
ଧନ୍ୟବାଦ୍।